ହ୍ୟାଲୋ। ହଁ ମ୍ୟାଡ଼ାମ। କଣ କରୁଚନ୍ତି?
କିଛି ନାଇଁ ଏମିତି ବସିଚି ଆଉ।
ଭଲ ଅଛନ୍ତି?
ହଁ ଭଲ ଅଛି।
ତ ଆମେ ଆମ ଟପିକ୍ ଉପରକୁ ଯିବା।
ହଁ।
ଆଜି ଆମେ କଥା ହବା ପଣସ ବିଷୟରେ ହେଲା ପଣସରେ କଣ ସବୁ ରେଶିପି ଜାଣିଛନ୍ତି ଆପଣ କଣ ଜାଣିଚନ୍ତି?
ପଣସ ରେ ତ ନର୍ମାଲି ପଣସକୁ ଆମେ ଛାଣି ପାରିବା ଛାଣିକି ଖାଇପାରିବା ନହେଲେ ପଣସ ଆମେ ଘାଣ୍ଟ ତରକାରରେ ପକେଇ ପାରିବା ନହେଲେ ପଣସ ତରକାରୀ କରିପାରିବା। ବାକି ପଣସକୁ ପିଠୋଉଦେଇକି ଭାଜି ପାରିବା।
ଉଁ ହୁଁ ତ ପଣସ ତରକାରି ଆସଚି?
ହଁ।
କୁହନ୍ତୁ ଟିକେ।
ଫାଷ୍ଟ ପଣିସ କୁ ଛୋଟ ଛୋଟ ପିସ୍ କରି କାଟିବା ପଣସ କାଟିବା ତ କେତେ କଷ୍ଟ ଜାଣିଥିବେ ଆପଣ।
ବହୁତ ସେରା ମୁଁ କେବେ କାଟୀନି।
ତ ତାକୁ କଷ୍ଟେ ମଷ୍ଟେ କିମିତି କାଟିଦବ ନହେଲେ ଘରେ ଯଦି ତମକୁ ଏମିତିରେ ତ ଆମେମାନେ ଯଦି କରିବା କଥା ତ ପଣସ ଛଣା ହିଁ କରିବା କଥା ବାକି ପଣସ ତରକାରୀ ଆଉ ସବୁ ରେସ ସେ ବି ଘରେ କରନ୍ତି ତ ପଣସ ତର ତରକାରୀ ପାଇଁ ଘ ଫାଷ୍ଟ ପଣସ
ହ୍ୟାଲୋ। ହ୍ୟାଲୋ। ଆଛା କ କରନ୍ତି
ତରକାରୀ ପାଇଁ ଫାଷ୍ଟ ପଣସକୁୁ ଛୋଟ ଛୋଟ କର କାଟିବା। ତ ତାପରେ ଅ ତାକୁ ପଣସ କାଟିି ସାରିଲା ପରେ ପଣସ ସହିତ ଆମେ ପଣସ କୁ ପକେଇକି ଘାଣ୍ଟ ତରକାରୀ କରିବା ଓକେ। ତ ପଣସ କାଟିବା ସହିତ ଆଳୁ ଆଉ ତା ସହିତ ବାଇଗଣ କାଟିବା ପଣସ ତରକାରୀ ରେ ଯାହା ବି ତମେ ଘାଣ୍ଟ ତରକାରୀ ଆମେ ଯାହାବି ଆଡ଼୍ କରିବା ତାହା ଭଲ ଲାଗିବ ତ ପଣସ ତା ସହିତ ଆଳୁ ବାଇଗଣ ଆଉ ଯଦି ଦେଶୀ ଆଳୁ ପକେଇବା କଥା ପକେଇ ପାରିବେ କଖାରୁ ବି ଆଡ୍ କରିପାରିବେ ତ ପରିବା କାଟିି ସାରିବା ପରେ ଅ ଅଦା ରସୁଣ ପିଆଜ କୁ ଗ୍ରାଇଣ୍ଡର କରିବା ତ ଅଦା ରସୁଣ ପିଆଜ ଗ୍ରାଇଣ୍ଡର ହେଇସାରିବା ପରେ ତେଲ ପକେଇବା କଡେଇ ବସେଇବା ତେଲ ପକେଇବା ତ ତେଲ ଗରମ ହେଇ ସାରିଲା ପରେ ସେଥିରେ କିଛି ଫୁଟଣ ଫୁଟେଇ ପାରିବା ତ ତାପରେ ଆମେ ପିଆଜ କାଟିକି ରଖିଥିବା ପିଆଜ ଆଉ ଟମାଟୋ ପିଆଜ ପକେଇବା ତ ସେଥିରେ ପିଆଜ ପାଚି ସାରିବା ପରେ ତାପରେ ହଳଦୀ ଗୁଣ୍ଡ ପକେଇବା ମରିଚ ଗୁଣ୍ଡ ମସଲା ଗୁଣ୍ଡ ପକେଇବା ତାକୁ ଭାଜିବା ଭଲସେ ସେ ଭଲସେ ଫ୍ରାଏ ହେଇ ସାରିଲା ପରେ ତାରେ ଟମାଟୋ ପକେଇବା ଟମାଟୋ ଆଉ ପିଆଜ କୁଭଲସେ ମିକ୍ସ କରିବା ତାପରେ ଅଦା ରସୁଣ ଗ୍ରାଇଣ୍ଡିଙ୍ଗ କରିକି ରଖିଦିବା ତାକୁ ସେଥିରେ ଆଡ କରିବା ତ ସେଇଟା ଭଲସେ ମିକ୍ସ ମିକ୍ସ ହେଇଗଲା ପରେ ସେଥିରେ ଅଳ୍ପ କିଛି ପାଣି ଦେବା ତ ତାକୁ ମସଲାକୁ ସିଝିବା ପାଇଁ ଟାଇମ ଦେବା ଦଶ ମିନିଟ ମସଲା ସିଝିବା ପରେ ପରିବା କାଟିକି ରଖିଥିବା ସେଥିରେ ଛାଣିକି ପକେଇବା ତ ତାପରେ ସେ ତାରେ ଅ ଯଦି ଲୁଣ ଅଳ୍ପ ପକେଇଥିବେ ତ ଲୁଣ ଆଡ କରିପାରିବେ ତ ମରିଚ ଗୁଣ୍ଡ ମସଲା ଗୁଣ୍ଡ ହଳଦୀ ଗୁଣ୍ଡ ସବୁ ପକେଇ ତ କିଛି ସମୟ ଛାଡିଦବା ମାନେ ତରକାରୀକୁ ତ କମ ସେ କମ ଯେହେତୁ ଘାଣ୍ଟ ତରକାରୀ ସବୁ ମାନେ ଦେଶୀ ଆଳୁ ସାରୁ କଦ୍ କଦଳୀ ଆଳୁ କଖାରୁ ଆଳୁ ବାଇଗଣ ଏଇ ସବୁ ପଡିଥିବ ତ ସିଝିବା ପାଇଁ ଅଧିକ ସମୟ ଲାଗିଥାଏ ତ ମାକ୍ସିମମ୍ ପନ୍ଦର କୋଡିଏ ମିନିଟ କି ଅଧ ଅଧଘଣ୍ଟାଟେ ତମ ମାନେ ସିଝିବା ଉପରେ ଡିପେଣ୍ଡ କରଛି ତ ତରକାରୀ ଫଳ ଯେତେବେଳେ ସିଝି ଆସିବ ତାପରେ ତରକାରୀ ଦେଖିବ ଯେତେବେଳେ ସିଝି ଗଲାଣି ତାପରେ ଆଉଥରେ ତରକାରୀ ରେ ଗରମ ମସଲା ଟିକେ ପକେଇକି ଦଶ ମିନି ଓହ୍ଲେଇବାକୁ ପାଞ୍ଚ ମିନିଟ୍ ଥିବ ଗରମ ମସଲା ପକେଇକି ତାପରେ ତରକାରୀକୁ ଓହ୍ଲେଇଦବା ତ ଆପଣ ପଣସ ଛଣା କେବେ କରିଛନ୍ତି କି ନାଇଁ ଘରେ
ହଁ ଗଢ଼ିଛି ଛଣା ଛଣି ଜିନିଷ
ତ ପଣସ ଛଣା କେମିତି କରନ୍ତି
ପଣସ ପଣସ ତ କାଟ କାଟିବା କଷ୍ଟକର ପଣସ ଟାକୁ ମାମା କାଟିଦିଏ ତାପରେ ତାକୁ କଣ କରେ ତାକୁ ପଣସକୁ ନେଇକିରି ମାନେ ସିଝା ହୁଏ ସିଝିଲା ପରେ ତମେ ଛାଣି କିନି ଆଣିକି ସେଥିରେ ହଳଦୀ ଗୁଣ୍ଡ ମରିଚି ଗୁଣ୍ଡ ଲୁଣ ସ୍ବାଦ ଅନୁସାରେ ଲୁଣ ଦବ ଆଉ ଅ ସବୁ ମସଲା ପକେଇଦବ ତାପରେ ଯଦି ଚାହିଁବ ଅଦା ରସୁଣ ପେଷ୍ଟ ହେଲା ଆଉ କଞ୍ଚାମରିଚ ସବୁ ମିକ୍ସ କରିକି ଭା ମାନେ ଗୋଟେ ପେଷ୍ଟ କରିକି ଆଣିକିରି ସେଥିରେ ପକେଇବ ତାପରେ ଆରାଉଡ଼ ଅରାଉଡ଼ ତାପରେ ବେସନ ଦେଖିକିି ମାନେ ଯେତିକି ପରିମାଣର କେର ପକେଇକି ମାନେ ଟିକେ ପାଣି ମାନେ ଦେଇ କିରି ତାକୁ ଘାଣ୍ଟିଦବ ମ୍ୟାରିନେଟ କରିକି ରଖି ଦବ ତାପରେ ଯେତି ଚାହିଁବା ଫୁଡ୍ କଲର ଦେଇପାରିବା ନହେଲେ ବି ଚାଲିବ। ତାପରେ ଯେମିତି ତାପରେ କରେଇ ବସେଇବା ତାପରେ ତେଲରେ ମାନେ ସବୁ ପାର୍ଟ ପାର୍ଟ ଛୋଟ ଛୋଟ ଯୋଉ କରିକି ପଣସ କାଟି ତା ଦେହରେ ଯୋଉଟା ମ୍ୟାଗନେଟ୍ କରିକି ରଖିଥିବା ତାକୁ ପକେଇବା ତାପରେ ଟିକେ ସେଟା ବ୍ରାଉନ କଲର ହେଇ ହେଇ ଆସିଲେ ସିଝି ଗଲେ ତାକୁ ତାପରେ ଛାଣି ଛାଣି କାଢିବା।
ଆଚ୍ଛା।
ହୁଁ ଆଉ କଣ ଜାଣିଚନ୍ତି ପଣସ
ପଣସ ତ ତର କାରି ହୁଏ ବାକି ପିଠଉ ଦେଇକି ଭଜା ହୁଏ ଆଉ ଛଣା ହୁଏ।
ପିଠଉ ଦେଇକି ଭଜା ମାନେ ବୁଝିପାଇଲିନି କେମିତି?
ମାନେ ଖାଲି ମାନେ ଚାଉଳ ଆମେ ଯେମିତି କଖାରୁ ଫୁଲକୁ କେମିତି ପି ଠଉ ଦେଇକି ଭାଜ ଜାଣିଚ କି ନାଇଁ ସେମିତି ଅ ପଣସକୁ ଅ କ ମାନେ ଚାଉଳ ବାଟିକି ସେଥିରେ ବଚନା ବସ୍ ଲଙ୍କା ଗୁଣ୍ଡ ହଲଦି ଗୁଣ୍ଡ ପକେଇବା ତା ସହିତ ମାନେ ପଣସକୁ ଆମେ ଅ ମାନେ ଲମ୍ବା ଲମ୍ବା କରିକି କାଟିବା ମାନେ ଯେମ୍ ମାନେ ଯେମି ତି ଛଣା ହୁଏ। ଛଣା ହେଲେ ଛୋଟ ଛୋଟ ପିସ୍ ହୁଏ ବାକି ଯ ଯଦି ପ ପିଠୋଉ ଦେଇକି ଭାଜିବା ତ ଲମ୍ବା ଲମ୍ବା ପିସ୍ କରିକି କାଟିବା ପ ପତଳା ପତଳା ତାପରେ ସେ ଯୋଉ ଆଳୁ ସରି ଚାଉଳ ବାଟିଥିବା ସେଥିରେ ମାନେ ଭଲସେ ମିକ୍ସ କରିକି ପଲ ପଲମ ଯାହା କହୁଛନ୍ତି ନହେଲେ ଟାୱାଆ ସେଥିରେ ତେଲ ଅଳ୍ପ। ତେଲ ପକେଇକି ଭାଜିବା।
ହୁଁ ହୁଁ। ତାପରେ ପ୍ରସ୍ତୁତ
ହୁଁ।
ଆଚ୍ଛା କଖାରୁ କଖାରୁ ଫୁଲ ଆପଣ ଖାଇଛନ୍ତି?
ହଁ କଖାରୁ ଫୁଲ ପିଠା ଅଧିକ ଟାଇମ୍ ଘରେ ହେଇଥାଏ ଖାଇଛି ନିଜେ ବନେଇ
ନାଇଁ କଖାରୁ ଫୁଲରେ ଆଉ କଣ ସବୁ ଜିନିଷ ହୁଏ ଜାଣି ଚିନି
ଉ କଖାରେ ଫୁଲ ପିଠା ହୁଏ ଖାଲି ଜାଣିଛି ଆଉ କିଛି ଜାଣିିନି।
ମୁଁ ଜାଣିଛି କଖାରୁ ଫୁଲ ବି ଭଜା ହୁଏ। ମାନେ ମତେ ବହୁତ ବଢ଼ିଆ ଲାଗେ। ଯେମିତି ଛତୁ ଲାଗିବନି ସେଇ ଟାଇପ ର ଲାଗେ
କେମିତି କଣ ହୁଏ?
ତ ନର୍ମାଲ ଯେମିତି ଭଜା କରାଯାଏ ଯେମିତି କି ତେଲ ପକେଇବ ତାପରେ ସେଥିରେ ସୋ ଚର୍ ଟିକେ ପକାଇବ ଆଉ ସୋର୍ଷ ମାନେ ଟିକେ ଫୁଟିଗଲା ପରେ ସେଥିରେ କଞ୍ଚାମରିଚ ପକାଇବ କଞ୍ଚାମରିଚ ଟାରେ ମାନେ ଟିକେ ଭାଜି ହେଲା ପରେ ମାନେ ପିଆଜ ଟିକେ ଅଧିକ କାଟିବ ହେଲା ପିଆଜ ଅଧିକ କାଟିବ ପିଆଜ ଟାକୁ ମାନେ ବ୍ରାଉନ ହେଲା ଯାଏଁ ମାନେ ଭାଜିବକା ତାପରେ ସେଇଟା ଟିକେ ଭାଜି ହେଇଗଲା ପରେ ସେଇଥି ରେ ତମେ କଣ କରିିବ ମାନେ ଯଦି ଆଳୁ ଆଡ଼୍ କରିବାକୁ ଚାହିଁବ କରିପାରିବ ନହେଲେ ବି ଖାଲି ଫୁଲଟାକୁ ପକାଇବ। ହେଲା ଫୁଲଡା ପକେଇଲା। ପରେ ତାପରେ ତାକୁ ଭାଜିବ ତା ପରେ ସେଟା ଟିକଏ ହଳଦୀ ଜଷ୍ଟ ଟିକଏ ହଳଦୀ ମର୍ଚ ଗୁଣ୍ଡ ଟିକେ ଆଉ ମସଲା ଟିକେ ଓକେ ଆଉ ଲୁଣ ଟିକେ ପକେଇକରି ତାକୁ ଭାଜିବ ଭାଜିଲେ ପ୍ରସ୍ତୁତ ହଉ
ଆଚ୍ଛା କେବେ? ଘରେ ତାହେଲେ କରିକି ଖାଇଚନି।
ହଁ ଘରେ ମାମା କରେ ମୁଁ ଦେଖେ ଖାଇଛି
ଆଚ୍ଛା। ତ ଆପଣଙ୍କୁ ଘରର କୋଉ ରେସିପି ଏବେ ଖରା ଦିନ ଚାଲିଛି ତ ଆପଣଙ୍କୁ କଣ ବେଶୀ ଖାଇବାକୁ
ମତେ ଏବେ ସେ ଯଦି ଦହି ପଖାଳ ଦବ ତାହେଲେ ମୁଁ ଖାଇଦେବି। ଦହି ପଖାଳ ଆଉ ଭଜା ଏମିତି ଆଜି ତ ମୁଁ ପଖାଳ ଭାତ ମାଛ ବି ଖାଇଛି ପଖାଳ ଭାତ ମୋତେ ଦବ ଭଲ ଲାଗିବ ମୁଁ ଖରାଦିନେ
ତ ପଖାଳ ପଖାଳ ଭାତ ସବୁବେଳେ ଖାଇବାକୁ ଭଲ ଲାଗେ କି ନାଇଁ?
ନାଇଁ ସବୁଦିନ ମତେ ପସନ୍ଦ ନାହିଁ ଅ କେବେ ଯଦି ପଖାଳ ଭାତ ବୋଇଲେ କଣ ଯେ ମାନେ ଯଦି ମାନେ କାଲି ରୋଷେଇ ହେଇଥିବା ଆଜି ଯଦି ପଖାଳ ହେଇଛି ହେଲା ତାହେଲେ ମୁଁ ସେଇଟା ଖାଇଦେବି। ମତେ ସେଇଟା ବହୁତ ପସନ୍ଦ ଲାଗେ। ଦି ଗରମ ମାନେ ଭାତ ସାଙ୍ଗେ ସାଙ୍ଗେ ରୋଷେଇ କରିକି ପଖାଳିବ ତାହେଲେ ମତେ ସେଇଟା ପସନ୍ଦ ନାହିଁ।
ପଖାଳଟା ପଖାଳଟା ସବୁବେଳେ ତା ମାନେ ପୂର୍ବ ଦିନର ପଖାଳ ଭାତଟା ଖାଇବା ପାଇଁ
ହଁ ସେଇଟା ମତେ ବହୁତ ବଢିଆ ଲାଗେ ହଁ ଆଉ ଏବେ ହିଁ ରୋଷେଇ କରିକିରି ଖାଇବ ହୁଁ।
କିନ୍ତୁ ଗରମ ଦିନ ଯେହେତୁ ଜଣ ଜଣଙ୍କ ଶୁଖିଲା ଖାଲିରେ ଶୁଖିଲା ଭାତ ଖାଇଲେ ଦେହରେ ଯାଏ ନି ତ ସେଥିପାଇଁ ସେମାନେ ଖାଲି ମାନେ ଆଜି ରୋଷେଇ କଲେ ବି ପଖାଳିକି ଖାଆନ୍ତି।
ହଁ କିନ୍ତୁ ମୁଁ ମୋ ମୋ ମାନେ ଶୁଖିଲା ଖାଇଲେ ହିଁ ମୋ ମାନେ ଦେହ ମାନେ ଠିକ ରୁହେ। ମାନେ ଯୋଉ ଗୋ ଭାତ ଭାତ ଯଦି ଯୋଉ ଭାତ କରୁଚନ୍ତି ଭାତଟା ବେଶୀ ଯଦି ନରମ ହେଇଯିବ ତାହେଲେ ମୋ ଦେହ ଖରାପ ହେଇଯିବ ଆଉ ଭାତ ମାନେ ଠିକ୍ ଠାକ୍ ଥିବ ଯଦି ମାନେ ମୋ ଦେହରେ ଯାଏ ମାନେ ଟିକେ ଚାଉଳିଆ ଟାଇପର ଯଦି ବେଶୀ ବି ନାହିଁ ମାନେ ଗୋଟା ଗୋଟା ଟାଇପର ଥିବ ହେଲେ ମୁଁ ଖାଇଦିଏ। ଆଉ ସେମିତି ବୋଲେ ମୋ ଦେହ ଖରାପ ହେଇଯାଏ ମାନେ ଭାତଟା ମାନେ ଝଣଝଣ କରିକି ପୁରା ଖିରି ଟାଇପର ହେଇ ଯିଏନି କେମିତି ଗୋଟେ ସେମିତି ହେଲେ ଦେହ ଖରାପ ହେଇଯାଏ ମୋର।
ଆଛା ଖାଇବି ହବନି ସେମିତି ହେଲେ। ମୁଁ ବାକି ମୁଁ ତମେ ଅରୁଆ ଭାତ ଖାଉଚ ନା ଉଷୁନା ଭାତ ଖାଉଚ ଅରୁଆ ଆରୁଆ ଭାତ ଅରୁଆ ଭା ଉଷୁନା କେବେ
ଉଷୁନା ତ ମୁଁ ଜାଣି ନାଁ ମୁଁ କେବେ ଖାଇନି ଖାଇଥିବି ମେ ବି ମୋର ମନ ନାହିଁ।
ତ ଅ ମାନେ ପଖାଳ ଭାତରେ ଉଷୁ ଉଷୁନା ଭାତଟା ଅଧିକ ଟେଷ୍ଟ ଲାଗେ। ଅରୁଆ ଭାତଟା ଅରୁଆ ଭାତ ଏମିତିରେ ବି ଟିକେ ଟିକେ ଅଲଗା ଟାଇପର ନାଇଁ ମାନେ
ଯେହେତୁ ହଁ ଯେହେତୁ ମୁଁ ପିଲାଦିନ ମାନେ କଣ ମାନେ ଅ ରୁଆ ମାନେ ଖାଇବା ଯୋଉଟା ଶିଖି ଆଇଛି ଯୋଉ ଏଟା ଆମର ମାନେ କଣ୍ଟିନ୍ୟୁ ଚାଲିଚି ତ ସେଇଟା ଏଗା ତାପରେ
ଖାଇ ଖାଇ ଅଛ। ତମକୁ ଉଷୁନା ଭାତ ଖାଇଲେ ଭଲ ଲାଗିବନି। ଠିକ୍ ସେମିତି ଆମ୍ ମତେ ପିଲାଦିନୁ ଉଷୁନା ଭାତ ଖାଇକି କିଏ ଅଛି? ତହ ଅରୁଆ ଭାତ ଖାଇଲେ ମିନ୍ସିପା ପେଟ ଖରାପ ମାନେ ମୁଁ ଖାଇ ଗୋ ଖାଇଲା ମିନ୍ସ୍ ପେଟ ଖରାପ
ସବୁଠୁ ଭଲ ଜାଣିଛ ନା ଉଷୁନା ହିଁ ଭଲ ମାନେ ଦେହ ପାଇଁ ବି ଭଲ ବଟ ମୁଁ ହଁ ମୁଁ ହଁ ଭୋଜି ମାନଙ୍କରେ ପ୍ରାୟତ ଗୋଟେ ଗୋଟେ ଭୋଜିରେ କରଥାଉଛନ୍ତି ବୋଧେ ବଡ଼ ବଡ଼ ଭାତ ହେଇଥିବ। ହଉ ହଉ ମ୍ୟାଡ଼ାାମ ମୁଁ ରଖ୍ ଟାଇମ୍ ଏବେ ଅଫ୍ ହେଇଯାଇଛି ରଖୁଛି।
ହଁ।